ହ୍ୟାଲୋ ହଁ କଣ କରୁଛନ୍ତି ଗୁଡ଼୍ ଇଭିନିଂ।
ଏବେ ବସିଥିଲି।
ଆଚ୍ଛା ସିଆଡେ ବର୍ଷା ହଉଛି କି ନାଇଁ?
ନାଇଁ ନାଇଁ ଆମ ଆଡେ ବର୍ଷା ନାଇଁ ଟୋଟାଲି।
ବର୍ଷା ନାଇଁ ବାପରେ ଆମର ତ ଏଠି ଘଡଘଡି କି ପ୍ରବଳ ବର୍ଷା ଗାଁରେ ଏବେ ଟାଉନ୍ ରେ ତୁ ସେଇଠି କିନ୍ତୁ ବର୍ଷା ଟିକଏ ହେଇନି।
ହଁ ଆମ ଆଡେ କେବେ ବି ଆମ ଆଡେ କେବେ ଵି ବର୍ଷା ନାହିଁ।
ଆରେ ବାପରେ ତ ବର୍ଷାରା ଖୁସି ତାହେଲେ ପାାବନଥିବ ତମେ।
ଆର ତ ଖାଲି ଝଡ ତୋଫାନ। କାଳବୈଶାଖୀ ଟା। ହଁଉ କାଳ ବୈଶାଖି ଆସିିକି ଘାଣ୍ଟି ଦେଇ ଯାଉଚି ଆଉ।
ଆଚ୍ଛା ଆମ୍ବ ବହୁତ ଖାଇବା ପାଇଁ ମିଳୁଥୁବ ଆଉ?
ହଁ ବହୁତୁ୍।
ଆଛା ଆମ୍ବ ଅଛି କି ନାହିଁ ତମର ନିଜର ଗଛ?
ଓ ହଁ ଅଛି ଆମ୍ବ ବହୁତ ଅଛି ଏବେ ନିଜ ନିଜଗ ଛୟା ନଵେ ସଇଲାଣି ସିଆଡୁ ବିକ୍ରି ଯାହା ଆସୁଚି ଆଉ।
ହୁଁ ହୁଁ କଣ କଣ ଆମ୍ବ ଗଛ ଅଛି ନା କଣ ସିଆଡ?
ନା ତ ବହୁତ୍ ପ୍ରକାର ମୁଁ ଏରା ବେଶୀ କିଛି ଜାଣିନି।
ଆଚ୍ଛା। ମିଠା ଆମର ଥାଏ ନା ଆମର ଗୋଟେ ପୁରା ମିଠା ପୁରା ଶୁଆ ପରିକା। ମାନେ ତା ଯୋଉ ମୁଣ୍ଡି ପାଖରୁ ପୁରା ଲାଲି ରଙ୍ଗ ହେଇକିନା ଯେମିତି ଶୁଆ ଥଣ୍ଟ ନାଇଁ ସେମିତି ପୁରା। ତା ନାଁ ହଉଛି ସୁଆ। ଖାଇ ସିଏ ସବୁଠୁ ଟେଷ୍ଟ ଆଉ ଗୋଟେ ପୁରା ହଳଦିଆ ତା ନାଁ ହଉଛି କଦଳିଆ। ସେ ପୁରା ଆମ୍ଭେଳି ଯେତେବେଳେ ଗଛରୁ ଝଡିକି ଦି ଦିନି ରହିଯିବ ପୁରା ମିଠା।
ଆଉ ସୁନ୍ଦରୀ।
ସୁନ୍ଦରୀଟା ନାହିଁ ବା ଶୁଆଖାଇ ହେଇଗଲା ନା?
ଆଚ୍ଛା ଆଚ୍ଛା। ନା ଆମ ଆଡେ ସେଟାକୁ ସୁନ୍ଦରି କୁହନ୍ତି। ତମ ଆଡେ ଏମିତି କହୁ ଆଉ ଆମ ଆଡେ ସୁନ୍ଦରି କୁହନ୍ତି ହଁ।
ଆଚ୍ଛା ହଁ କିନ୍ତୁ ଏଥର ବେଶୀ ଆମ୍ବ ଆସିନି ହଉ।
ନାଇଁ ଆମ ଆଡେ ଜବର ଆମ୍ବ।
ଆଛା ନା ଆମଆଡେ ବର୍ଷା ହଉଛି ନା ତାପରେ କୁହୁଡି ହେଲେ ଯୋଉ ବେଉଳ ଖସି ପଡୁଚି।
ଆଉ କୋଉ ପଟୁ ବଉଳ ରହିଲେ ସିନା ଆମ୍ବ ହବ।
ହଁ। ଆଉ କେମିତି ଅଛନ୍ତି?
ଭଲ ଅଛି ଆଉ।
ବୋହୁତ୍ ବୋହୁତ୍ ଆଉ ରଜ ରଜ ଶ୍ପେ ଶାଲ କଣ?
ରଜ ସ୍ପେଶାଲ ଆଉ କଣ ନୂଆ ଲୁଗା ପିନ୍ଧିବ ପିଠା ଖାଇବ ଆଉ କଣ?
ଉଁ ହୁଁ ସେତିକି ଆଉ କିଛି? ରଜ କଁ କୋଉ ଥ କିଛି ନାହିଁ?
ସିଏ ଦୋଳି ଫୋଳି ଯେ ଅଛି ପାର୍କ ରେ ହଉଚି କଁ ପାଇଁ ନାଁ ଆମେ ଗାଁ ରେ ରହିଲୁ ସୁବିଧା ସବୁ ଏକାଠିିକି ହେଇକି? ମଜା ଲାଗେ ଏ ପାର୍କ ରେ ହଉଚି ଯିଏ ଯାହାକୁ ଟାଇମିଳିଲା। ପାର୍କ ଯାଆନ୍ତି ଆଉ ପାର୍କ ରେ ଭଲ ହଉଛି ଦେଳି କରି ପାନ ଇଏ କରି ତାପରେ ଆମର ଯୋଉ ମାରୁଆଡି ଲୋକ ଅଛନ୍ତି। ସେମାନେ ବି ପୁରା ମିଶି ଯାଉଛନ୍ତି ସେମାନଙ୍କ ସହିତ।
ହୁଁ
ଏଣୁ ହୁଁ ସେମାନେ ମନାନ୍ତି ଆମେ ତ ଘରେ ପିଠା ହେଲା ନୂଆ ଡ୍ରେସ ଖଣ୍ଡେ ପିନ୍ଧିଲା ଏତିକି ଅଳତା ଟିକେ ସଜ ଧଜ ଟିକେ ଆଉ ଟିକେ ବେଶିକି ଯାହା ନର୍ମାଲ ଦିନରେ ରହିବ। ଅଧିକା ତାଠୁ ଅଳତା ଟିକେ ଲଗେଇବ କଳା ଟିକେ ସିଙ୍ଗାରେ ଟିକେ ଯ ଲଗ କହୁଛନ୍ତି ଛୋଟ ଛୁଆ ମାନ୍
ହୁଁ ହୁଁ।
ଆଉ ଆଜିକାଲି ତ ଲ ଲଗେଇଲେଣି ସବୁ ଲିପଷ୍ଟିକ ହେଇଗଲାଣି ସାଧାରଣ ଘରେ
ହଉ ହଁ ହଁ।
ଛୋଟ ଛୁଆଠୁ ବଡ଼।
ହଁ ବା।
ଆ ସେଠି ଆପଣଙ୍କର କେମିତି ପାଳନ୍ତି?
କୁଆଁ ରଜ ପାଳନ ଭଲ ହୁଏ। ପ୍ରଥମ ରଜ ଭଲ ହୁଏ। ଅମ୍ ଦୋଳି ଫୋଳି ଖେଳିବା ସେ ପ୍ରଥମ ରଜ ଶାଢୀ ପିନ୍ଧା ଯାଏ। ଆଉ ପୁଣ ସେକେଣ୍ଡ ରଜ ରଜ ସଂକ୍ରାନ୍ତି ଦିନ ପାହାଡ ଫାହିଡ ଯା ଯାଆନ୍ତି। ସେଇଟେ ମନ୍ଦିର ଦର୍ଶନ କରିକି ଭୋଜି ଭାତ ଖାଇକି ଘରୁକୁ ଫେରନ୍ତି। ଆଉ ଥାର୍ଡ ରଜ ଦିନ ନିଜେ ଭୋଜି ଭାତ କରିକି ଖାଆନ୍ତି ଆଉ।
ଆଚ୍ଛା ମନ୍ଦିରରେ ଭୁଜି ଦିଅନ୍ତି ସେଠି ରଜରେ?
ଅ ହଁ ପାହାଡ ଉପରେ ପାହାଡରେ ଠାକୁର ଅଛନ୍ତି ସେ ପାହାଡକୁୁ ଯିବାକୁ ପଡିବ।
ଓହୋ କଣ ଶିବ ଠାକୁର ଅଛନ୍ତି?
ହଁ।
ଓ ମଦବ
ମାନସିକ କରିଥିଲି ହଁ ହଁ ବହୁତ ମଜା। ତଳେ ଭୋଜି ମ ସେ ଆଶ୍ରମଟେ ଭୋଜି ଫୋଜି ଆଶ୍ରମ ଅଛି ତଳେ ତ ସେଇଠି ଭୋଜି ଫୋଜି ଦିଅନ୍ତି ଆଉ।
ଆଚ୍ଛା ଆ ଲୁଗାପଟା କିଣି ସାରିବନି ତାହେଲେ।
ହଁ ହଁ ଡ୍ରେସ୍, ଲୁଗା।
ଲୁଗା ତ ନ କିଣିଥିଲେ ମାଆର ଥିବ ପିନ୍ଧିଦେବେ ଆଉ କଣ?
ହଁ ହେ ହେ ଆଉ କଣ ଖବର କୁହ?
ପୋଡ ପିଠା କରନ୍ତି ନାଇଁ?
କଣ କହିଲି?
କହିଲି ପୋଡ ପିଠା କରନ୍ତି ନା ନର୍ମାଲ ଚକୁଳି?
ନାଇଁ ଆମର ତ ରଜ ଖାଲି ସେମିତି ପାଳନ କରୁଚୁ କିନ୍ତୁ ର ପିଠା ପଣା କିଛି କିଛି ହଉନି ଘରେ। ଆଗୁଆ କରି ଖାଇ ଦେଇଥାଅ। ଆମର ସେପଟ ସେଇଦିନ ଆମ ଘରେ କିଛି ଆଗୁରୁ ହଁ ହଁ ସେଇଦିନଠୁ ଆଉ
ବୁଝି ଆଚ୍ଛା ହଁ।
ଆଉ କଣ?
ଆପଣ ନିଜେ ରୁଷେଇ କରନ୍ତି ନା ଘରେ ମାଆ କରନ୍ତି।
ମା କରନ୍ତି। ମା କରନ୍ତି ବେଳେ ବେଳେ ମୁଁ କରେ। ଏମତି ଆଉ ଇଛା ଥିଲେ କରେ ନହେଲେ ନାଇଁ। ନହେରେ ମୋର ଢିଲା।
ନିଜେ କଣ ସ୍ପେଶାଲ ଜିନିଷ ଜାଣିଚନ୍ତି ଯୋଉଟା ଭଲ ଲାଗେ କରିବା ପାଇଁ ଆଉ ଖାଇଆ ପାଇଁ ବି?
ହୁଁ ଉଁ। ଆମ ନିଜ ଆମର ଚାରି ପାଞ୍ଚଟା ଆମ୍ବଗଛ ଥିଲା। ତ ସବୁ କାଳବୈଶାଖୀରେ କଞ୍ଚା ଶଇତେ ସବୁ ଝଡ଼େଇଦେଲା। ତାପରେ ଏବେ ଜାଣିଣି ଏଇ କାଲି ପଦିନ ଭିତରେ ଆମ୍ବ ଜାଣି ସଇଲା। ଆମ୍ବ ଯାହା ସେଆଡ଼ୁ ବାହା ବାହାରୁ ବିକ୍ରି ଆସୁଛି ଆଉ ନହେଲେ ଆମ୍ବ କେବେ ଆମ୍ବ କିଣିକି ବି ମାନେ ଆମ୍ ଆମେ ଆଣିନୁ। ଏଇ ଗଛ ସରିଥିବ ସେଇ ଗଛ ସେ ଗଛ ସରିଥିବ ସେ ଗଛ।
ହଁ ଗଛ ତ ଅଛି ମାନେ ତ ନିହା
ହାଉ ହାଁ। ବାଡ଼ିରେ ଆମର ସବୁ ମାନେ ସିଜିନି ବାଇ ସିଜିିନି ସବୁ ସିଜିନ ମାନେ ସବୁ ଫଳନ୍ତି ଗଛ ଗୁଡ଼ା ଅଛି ବାଇରେ।
ହଁ କଣ କଣ ଏମିତି ଅଛି?
ସେ ଫଳନ୍ତି ଗଛ ଉ ସପୁରି ଆଦି ସେ ଅ ଲିଚୁ।
ହୁଁ
ପିଜୁଳି ବେଲ ଆ ସେ ଆମ୍ବ କଦଳୀ। ଜାମ୍ବୁକୋଳି। ଏ ସବୁ ବାଡ଼ିରେ ଅ ଲେମ୍ବୁ। କାନ୍ଧିଆ ସବୁ ପ୍ରକାର ସେ ଆତ ସବୁ ପ୍ରକାର ସିଜିନ୍ ବାଇ ସିଜିନ୍ ଅଛି ଆଉ।
ଯାହା ହଉ ତମକୁ କିଣିବାକୁ ପଡ଼ିବନି ସେଇଠୁ ମୁନ୍ ଯେତେବେଳେ ସିଜିନ୍ ଆସ୍
ଅଁଳା ଅଁଳା ବି ଅଛି।
ଅଁଳା ବି ନିଜ ରଖରୁ ଅଛି?
ହଁ ହଁ ହୁଁ।
ଅହ ବଢ଼ିଆ ତାହେଲେ ଆଉ। ଏଠି ଆମର ଏବେ ଆମ୍ବ ଯୋଉ ଝଡ଼ିଗଲାଣି କି ସବୁ ବିକ୍ରି ପାଇଁ ଆସୁଛନ୍ତି ଗାଁ ରୁ ଯୋଉ ଏବେ ଆମ୍ବ ପସରା ଲଗେଇଛନ୍ତି ପୁରା। ଆଁ ଷ୍ଟାଡିୟମ୍ ପଡ଼ିଆରେ ଆମ୍ବ ପସରା କରୁଛନ୍ତି ସେ ଯେଉ ଆସୁଚନ୍ତି ଲେଡ଼ିଜ ମାନେ ସବୁ ଆମ୍ବ ପସରା କରିକି ବିକୁଛନ୍ତି।
ଅହୋ।
ନା ଆମ୍ବ ଗ୍ୟାସ୍ ଫ୍ୟାସ୍ ହୁଏ ବୋଲି ବେଶୀ ଖାଇ ହୁଏନି କିନ୍ତୁ ଆମର ହେଲାଣି ନା। ଛୋଟ ଛୁଆ ମାନ ବେଶୀ ଛୋଟ ବେଲେ ତ ଆମେ ବୋହୁତ ଭଲ ପାଉ। ବସ୍ତା ବସ୍ତା ଆଇିବ କୁଆଡ଼େ କେତେଦିନ୍ କେ ସରିଯିବ ଜଣା ପଡ଼ିବନି।
ଆମ୍ବ ପସରା କହିଲେ ସେ ଯୋଉ ଅ ପାଚିଲା ଆମ୍ବ ଟାକୁ ସେଇଟାକୁ ପସରା କହୁଛନ୍ତି ନା କଣ ପାଚିଲା ଆମ୍ବ ସଢ଼ା?
କାଢ଼ିକି କଣ ଆ ମାନେ ସେଇଟା ଗୋଟେ ଡାଇଲଗ୍ ଟାଇପ ର ଆଉ କଣ। ଆମ୍ବ ପସରା ମାନେ ଲେଡ଼ିଜ ମାନେ ବି କୁଚନ୍ତି ଆସିକି ଆମର ଆମ୍ବ ପସରା ତାଙ୍କ ପାଇଁ ଟେଣ୍ଟ୍ ଛୋଟ ଛୋଟ କରିଦିଆ ହେଇଛି ଯେମିତି କୋ ହୁଏ ବୈଶାଖୀ ମେଳା।
ହଁ ହଁ ହଁ।
ଆ ସେଇ ଟାଇପ୍ ର ସେଇ ଟାଇପ୍ ର ଆସିକି ସବୁ ନିଜ ନିଜର ଯିଏ ଯାହା ଆଗତ ହୁଏ ଯେମିତି ରଜରେ ବି ପି ଠା ହୁଏନି ପଡ଼ିଆରେ ଏମିତି ସବୁ ଆସିକି ନିଜ ପିଠା ନିଜେ ଯା ହାତରେ ବନେଇଥିବେ ସେ ସବୁ ବିକୁଥିବେ କି
ହୁଁ ହୁଁ ହଁ ଆମର ଘରେ ବନାଯାଏ। ଘରେ ପ୍ରାଅ ନିଜେ ଘରେ ସବୁ ଖଟା ସବୁ ଭେରାଇଟିର ଖଟା ବନେଇକି ଘରେ କରାଯାଏ ବନ୍ଧୁବାନ୍ଧବ ମାନଙ୍କୁ ଦିଆଯାଏ।
ହଁ ଗଛ ଅଛି ମାନେ ତ ଦେବେ ମୁଁ ତ ଆମ୍ବ ସରା ଥରେ ବନେଇଥିଲି ଆମ୍ବସରା ନି ଥର ବନେଇଥିଲି ଗୋଟେ ପର୍ ତ ବନେଇବି ସବ ମାନେ ଦେଇ ଥିଵି ସନ୍ଧ୍ୟାବେଳକୁ ଆସିବି ସେ ପୟର୍ତ ପ ପଡି ଖାଈ ଦେବି ମୁଁ ତ ରହିପାରେନି ଆମବର ଏତେ ପସନ୍ଦ ଯେ ତାପରେ ପତଳା ତା ପରଦିନ ସକାଳେ ପୁଣି ପକେଇଥିବି ମୁଁ ନାଇ ଏଇଥର ଗୋଟେ ଭଲସେ ବନେଇବି ପୁଣି ଉପର ଭଳି ଆସିକି ପୁଣି ଖାଇଦେବି ବନେଇ ପାରିଲଁ ନା ମୋ ଦ୍ଵାରା ହବ ନାହିଁଁ କିଣିକି ଖାଇବି କି କିରି ସମ୍ପର୍କୀୟ ଯଦି ଦେବେ ଖାଇବେ କି ନିଜେ ବନେଇଗି ଆଉ ଖାଇବିନି
ହଁ ହଁ। ପିସ୍ ପିସ୍ ମାନେ ବହୁତ ମୋଟା ବୋଟା ହେଇଥିବ ପିସ୍ ପିସ୍ ପିସ୍ ପିସ୍ କଟା ହେଇଥିବ ସେଟା ବି ମତେ ଭଲ ଲାଗେ
ହୁଁ। ଲୁଣ ଲଙ୍କା ଅପେକ୍ଷା ମତେ ସାଧା ଭାରି ପସନ୍ଦ ଲାଗେ। ଲୁଣ ଟା ଦବାକୁ ପଡିବ ନା ନହେଲେ ଇ ରହିବ କେମିତି ସ୍ମେଲ ଆସିବ ନହେଲେ ପୋକ ମାରି ଯିବ
ହଁ।
ଆଚାର ତ ଝିଅ ବୟସର ଟାଇମରେ ତ ଆଚାରର ଜୀବନ
ହଁ ବେଶୀ ଟିକେ ଖଟା ପ୍ରିଅ ବୋଧେ ଆଉ
ହଁ ବହୁତ ଖଟା ପ୍ରିୟ କିନ୍ତୁ ଏବେ ଖାଇପାରୁନି ଗ୍ୟାସ ଟିକେ ହେଇ ଯାଉଛି
ଏବେ କୁଆଡେ ବୁଲାବୁଲି ନା ନାଇଁ?
ନାଇଁ ଏବେ ତ ରଜ ପାଇଁ ଘରେ ଆଉ କୁଆଡେ ଯିବା ଯାହା ହେଈଁ ଟାଉନ ଭିତରେ ଯାହା ବୁଲିବ ପାର୍କ ଫାର୍କ ଟିକେ ଯଦି ବୁଲିଯିବା କଥା ଯିବ ନାଇଁ ଆଉ
ନାଇ ଇଭିନିଂ ଟାଇମ ରେ କଣ ବୁଲାବୁଲି ଏଇନା ତ କୁଆଡେ ଯିବା ହ କର କହିଲେ ଏବେ କୁଡେ ବୁଲାବୁଲି କରିବାର ଅଛି ନା ନାଇଁ
ନାଇଁ ଏବେ ନାଇଁ ତାପରେ ଯୋଉ ଖରା ହଉଛି ସ ସକାଳ ଖରା ହଉଛି ସନ୍ଧ୍ୟା ଟିକେ ବର୍ଷା ଯିବ କୁଆଡେ ବୁଲି
ହୁଁ ଚା ପାଣି ଚଳେ କି ନାଇଁ
ନା ଆମ ପିଏ ନାହିଁ
ହଅ ହଁ ମୁଁ ପିଏ ହଅ ଏବେ ତ ଟାଇମ ହେଇଗଲାଣି ଟିକେ ଚା ଟିକେ ପିଇବାକୁ ପଡିବ
ନହେଲେ ମୁଣ୍ଡ ପିନ୍ଧିବ
ମୁଣ୍ଡ ପିନ୍ଧିବ ପାଟିରୁ ପୁରା ଛଡେଈ ନେଇଛନ୍ତି କଥା
ନା ଚା ସାଙ୍ଗେ ପୁଣି କିଛି ଚାଖଣା ଯେମିତି
ନିହାତି ନାଇଁ ନାଇଁ ନାଇଁ ଚାଖଣା ବି ଦରକାର
ତାଖଣା ମେ ବିସ୍କିଟ ନା ସେଉ ମୁଢ଼ୀ
ସେଓ ନାଇ ମୁଡ଼ି ନାହି ସେଓ ବିସ୍କୁଟ୍
ଆଚ୍ଛା। ସେଇତିରେ ତ ପେଟ ପୁରି ଯାଉଥିବ ଆଉ
ନାଇଁ ସେଟା ଖାଇଲେ ଯେତିକି ଛାଡିବାକୁ କହୁଚି ସେତିକି ମାନେ ମୋର ବଢି ଯାଉଛି ପଛେ ଗ୍ୟାସ୍ ପ୍ରୋବ୍ଲେମ୍ ମୋରି
ଆଛା ହ ହଉ ଠିକ୍ ଅଛି ପରେ କଲ୍ କରୁଚି ହାଁ
ହଁ ହଉ ଠିକ ଅଛି।